ହାଲୋ।
ଓଃ ହଁ।
ହାଲୋ ହଁ ଭାଇ ନମସ୍କାର।
ନମସ୍କାର।
ଆଜ୍ଞା କଣ କରୁଥିଲେ?
ଏଇ ବର୍ଷା ହୋଉଛି ଯେ ଘରେ ବସିଚୁ ଆଉ କଣ କରିବୁ?
ହଁ ବର୍ଷା ତ ଏପାଳି ବୋହୁତ ବୋହୁତ ଜୋର ହୋଉଛି।
ହଁ ବର୍ଷା ଟିକେ ସବୁଆଡ଼େ ଲାଗି ରହିଛି।
ହଁ।
ଆଉ କଣ ଖିଆ
ହଁ ଉପମା ତରକାରୀ ଖାଇଥିଲି ଆଉ ଆପଣ କଣ ଖାଇଲେ?
ମୁଁ ଖାଇଥିଲି ସେ ଆ
ହ
ହାଇୱେ।
ହଁ ହଁ। ଆଉ ଆଉ ଗୋଡେ ବୁଲାବୁଲି କରିବା ନାହିଁ ଏଥର ମୋର ବାହୁଡାରେ ପୁରୀ ଯିବାର ନାଇଁ?
ଏ ପ୍ାନିଂ ନାହିଁାରଣ
ହ୍ୟାଲୋ।
ହ୍ୟାଲୋ ହଁ ହ୍ୟାଲୋ। ମୁଁ କହିଲି ଯେ ଆମର କଲେଜରେ ରି ଆଡ଼ମିସନ ରହୁଛି ନା ସେଥିପାଇଁ।
ଓହୋ। କି ନେଟ ସ୍ଲୋ ହଉଛି ନା ହେଇଥି ଲାଗି ଶୁଣା ଯାଉନି ଠିକ୍ ରେ।
ହଁ କାରଣ ବର୍ଷାଟା ହଉଛି।
ହୁଁ।
ଟିକେ ନେଟ୍ ସ୍ଲୋ ରହୁଛି ସେମିତିରେ ବି
ହୁଁ।
ହଁ ହଁ ଆଉ ଆପଣ ଯିବେ ବୋଧେ ବୁଲି ନା ଯିବେନି?
ନା ଏବେ ଯାଇଥିଲୁ ଦି ମାସ ଥରେ ତଳେ ଯାଇଥିଲୁ ଆଉ ଯିବୁନୁ।
ଓ ହୋ। ଏ ଯାହେଲେ ରଥଯାତ୍ରାଟା ଆସୁଛି ନା ବହୁତ ଭିଡ଼ ବି ହେବ।
ହଁ। ଡୋରି ଲାଗିଲେ ଯେତେବେଳେ ଯିଏଁ ସେତବେଳେ ଯାଇପାରିବ ଜାଗା ଡୋରି ଲାଗିଲେ।
ହଁ।
ହୁଁ। ଆଉ ଆପଣଙ୍କ ଘର କୋଉଠି?
ଆମର ଢେଙ୍କାନାଳ ଡିଷ୍ଟ୍ରିକ୍।
ଓ ହୋ।
ତମର?
ଆମର ଜଗତସିଂହପୁର।
ଆଚ୍ଛା। ଜଗତସିଂହପୁରରେ କଣ ମନ୍ଦିର ପ୍ରସିଦ୍ଧ?
ଆମର ତ ବାବା ଗୋରେଖନାଥ ଆଉ ହେଲା ମା ସାରଳା ଙ୍କ ପୀଠ ସେଠି ପ୍ରସିଧ।
ଆଚ୍ଛା।
ଆଉ ପାରାଦୀପ ସମୁଦ୍ର କୂଳ। ଆଉ ପଥର ବନ୍ଧ। ଆଉ ପାରାଦୀପ ଆସିଛନ୍ତିି କେବେ?
ନାଇଁ ପାରାଦ୍ୱୀପ ମୁଁ କେବେ ଯାଇନି।
ହୁଁ ହୁଁ। ଅମୁଦଗୋଳ ଅଛି ଆଉ ହେଲା ନେହରୁ ବଙ୍ଗଳା ଅଛି।
ଓହୋ।
ହୁଁ। ଆମର ଖାଲି ଗୋଟେ ଜାଗା ଅଛି ପିକନିକ ସ୍ପଟ ସେଟା ହେଲା ନେହେରୁ ସେଇଠି ସମସ୍ତେ ଫିସ୍ଟି ପିସ୍ଟି ଯାଇ କରନ୍ତି।
ଓହୋ।
ତମର ସେମିତି କିଛି ଜାଗାଥିବ।
ହଁ ଆମର ଏଠି ମନ୍ଦିର ରହୁଛି କପିଳାସ।
ହଁ ହଁ।
ଆଉ ଏବେ ତ କହିଆକୁ ଗଲେ ଆଉ ଗୋଟେ ମନ୍ଦିର ଏବେ ହେଇଚି ଏ ଜଗନ୍ନାଥ ମନ୍ଦିର ଗୋଟେ ହେଇଚି।
ଆଜ୍ଞା ଆଜ୍ଞା
ଶରଣ ଶ୍ରୀ କ୍ଷେତ୍ର ନାଁରେ ସେ ମନ୍ଦିର ଟା। ଆଉ ଆମର ଏପଟେ ପୁଣି ଅଛି ଜୋରନ୍ଦାରେ ମହିମା ଆଦି
ହୁଁ
ତା ପରେ ଆମର ଏଠି ଯାଜପୁରରେ ଇଙ୍ଗୁଳା ମନ୍ଦିର
ଉଁ ହୁଁ
ଏମିତି ବହୁତ ମନ୍ଦିର ରହୁଚି ଆମ ପଟେ ଆଉ। ଆଉ ସେମିତି ପିକ୍ ନିକ୍ ସ୍ପଟ୍ କହିବାକୁ ଗଲେ ଆମର ଗୋଟେ ରହୁଛି ଦଣ୍ଡାଧର ଡ୍ୟାମ୍।
ହୁଁ
ସେଇ ଡ୍ୟାମ ପାଖରେ ହି ନା କି ସବୁବେଳେ
ସବୁବେଳେ ନୁହେଁ ତ ସେଇ କହିବାକୁ ଗଲେ ଆମର ଜାନୁଆରୀ ମାସ ଡିସେମ୍ବର ମାସ ଏମିତି ସବୁବେଳେ ଟିକେ ଭୋଜି କରିବା ପାଇଁ ଯାଆନ୍ତି। ସବୁ ଫ୍ୟାମିଲି ନେଇକି
ଉଁ ହୁଁ
ହଁ
ହ
ଆଉ ରଥଯାତ୍ରା ତ ଏବେ ଆସୁଚି ଆଉ ଅ ସେଠି ର ଥ ବନା ହୋଉଥିବ ତମ ଗାଁରେ ନା କରୁନାହାନ୍ତି?
ହଁ ଆମ ଗାଁ ରେ ହୋଉଛି ରଥ।
ଆଚ୍ଛା।
ଆପଣଙ୍କ ଗାଁ ରେ ହୋଉଛି?
ହଁ ଆମ ଗାଁରେ ବି ରଥ ତିଆରି କରୁଛନ୍ତି। ଏବେ ତିଆରି ଅଲମୋଷ୍ଟ ଅଧା କାମ ସରିଲାଣି।
ହୁଁ
ଆଁ
ଆଉ ସ ଆଜି ଆପଣଙ୍କ ମଧ୍ୟାହ୍ନ ଭୋଜନ କଣ?
ମଧ୍ୟାହ୍ନ ଭୋଜନ କଣ ଘରେ ଚାଲିଚି ତ ମୁଁ ଏପର୍ଯ୍ୟନ୍ତ ଦେଖିନି ଦେଖିଆ କଣ ହବ ସେଇ ଭାତ ଡାଲି ଭଜା ହବ ଆଉ କଣ ଆଜି ଶନିବାର ଟା କଣ ଏଇଆ ହୋ
ହୁଁ ଆମର ତ ଓଡିଆ ଆମର ପ୍ରସିଦ୍ଧ ଖାଦ୍ୟ ସବୁ ସାଧା ବାରିରେ ଭାତ ଡାଲି ଭଜା ଆଉ। ହୁଁ ହୁଁ
ସବୁଦିନ ସକାଳ ଟାଇମ୍ ଟା ସମସ୍ତଙ୍କ ଘରେ ପଖାଳ ତ ନିଶ୍ଚିନ୍ତ ହେଇଥିବ।
ହୁଁ ପଖାଳ ତ
କିନ୍ତୁ ସେମିତିରେ କହିବାକୁ ଗଲେ ମୁଁ ଯେତିକି ଜାଣିଚି କିନ୍ତୁ ଗୋଟେ ଜାଗାରେ ସେମିତି ନୁହୁଁ। ସେଠି ସକାଳ ହବ ମାନେ ମୁଢି ଖାଇବେ।
ଓ ହୋ ବାରିପଦା
ବାରିପଦା ତ ମୁଢି ମଠ ମୁଢି ମଟନ ପାଇଁ ଫେମସ୍ ସେଠି।
ମୁଢି ମାଂସ
ହଁ ସେଇଟା। ବଟ୍ ତାଙ୍କର ତ ଏତେ ବି ନୁହେଁ ବାଲେଶ୍ଵର।
ହୁଁ ବାଲେଶ୍ଵର ବାଲେଶ୍ଵର ଆମେ ଏବେ ଯାଇଥିଲୁ ପିକନିକ।
ପିକନିକ ଯାଇଥିଲ ହେଲେ ମୁଁ ହଷ୍ଟେଲରେ ରହୁଛି। ତାଙ୍କର ସକାଳୁ ଉଠିବେ ମୁଢି ଖାଇଦେବେ ଶୋଇପଡିବେ ପୁଣି ଦି ପହରେ ଯଦି କିଛି ଖାଇଦ ଭଲ ନ ଥିବ ମୁଢି ଖାଇଦେଇ ଶୋଇପଡିବେ। ପୁଣି ରାତି କିଛି ନଥିଲେ ମୁଢି ଖାଇ ଶୋଇପଡିବେ। ଧର କ କାହାକୁ ଜର ହେଇଚି। କହିବେ ନାଇଁ ଭାଇ ଆମ ଉଁ ମୁଢି ଦିଇଟା ଖାଇଦୋବୁ ଆମର ଭଲ ହେଇଯିବ ମୁଁ କହିଲି ଆରେ ମୁଢି ଖାଇଲେ ଜର ଭଲ ହେଇଯାଉଚି। ଆ ଏମତିରେ ମୁଁ ତାହାଲେ କାଇଁ ଶହେ ଦୁଶହ କି ପାଂଶ ଟଙ୍କା ଦେଇକି ମେଡିସିନ ଆଣିବି।
ହୁଁ ହୁଁ।
କଣ ସେମାନେ ଭାବନ୍ତି କେଜାଣି ମୁଢ଼ି ଖାଇଲେ
ମୁଡି ହେଲା ତାର ଔଷଧ ସବୁ ସବୁର। ହଁ ହେଲା ମୁଢି ତାଙ୍କର ଆପଣ ବାଲେଶ୍ୱରରେ ରହୁଥୁଲେ?
ନା ଏବେ ରହୁଚି କାରଣ ମୋର ହଷ୍ଟେଲ ରହୁଚି ନା ସେଠି।
ହୁଁ।
ହୁଁ ସେଥିପାଇଁ ରହୁଛି ଅବିକା ସେଠି ମୁଁ।
ଆପଣଙ୍କ ଘର ବି ବାଲେଶ୍ଵର?
ନା ନା ନା ଘର ପା କହିଲି ଢେଙ୍କାନାଳ ଡିଷ୍ଟ୍ରିକରେ ଯାଉଚି।
ଓହୋ। ଆମ ହଷ୍ଟେଲ ନା ମେସରେ ରହୁଚନ୍ତି?
ନାଇଁ ହଷ୍ଟେଲରେ ମେସରେ ରହିଲେ ବି ସେମତିରେ ଅଧିକ ପଇସା ନେବେ ହେଠି।
ହୁଁ। ଆଉ ଆପଣଙ୍କୁ ସବୁଠୁ କଣ ଖାଇବାକୁ ଭଲ ଲାଗେ?
ମାନେ ଭେଜ୍ ନା ନନଭେଜ୍?
ମନଭେଜ।
ନନଭେଜରେ ସେମତି କହିଲେ ସବୁଠୁ ଫେବରାଇଟ୍ ରହୁଚି ଚିଙ୍ଗୁଡ଼ି।
ହୁଁ।
ଚିଙ୍ଗୁଡ଼ିଟା ମାନେ ଏମିତି ହେଇଥିବ ଯେମିତି ହାପ୍ ଫ୍ରାଏ ହବ
ହୁଁ।
ତାପରେ ତାକୁ ହୋଉଚି କର୍ନରେ ପକେଇକି କର୍ନ ମାନେ ଯେମତି ଫ୍ରାଏ ହୁଏ ଯେମତି କ୍ରିସ୍ପି ଟାଇପର। ସେମିତି ସେଇଟା ଗୋଟେ ପ୍ରକାର ଗଲା। ପୁଣି ଚିଙ୍ଗୁଡ଼ି ଝୋଳ ରହୁଚି ଯେମତିକି ଆମେ ଓଡ଼ିଆମାନେ କରନ୍ତି ଚିଙ୍ଗୁଡ଼ି ଝୋଳଟା।
ହୁଁ ଆମର ତ କାଲି ହେଇଥିଲା ଚିଙ୍ଗୁଡି ଝୋଳ।
ହଁ ସେଇ ଟାଇପର ମତେ ଭଲ ଲାଗେ।
ଉ ଚିଙ୍ଗୁଡି ମାଛ ଆମର ଏପଟେ ଅଧିକ ନା।
ହୁଁ କାରଣ ଆମେ ଯେିମିତିରେ ବି ଆମର ଏଇଠି ରହୁଚି ନଦୀ ରହୁଚି ଯେ ଆମର ଏଠି ଯାଆନ୍ତି ସମସ୍ତେ ମାଛ ମାରିବା ପାଇଁ। ନଦୀରୁ ଆଣନ୍ତି ଚିଙ୍ଗୁଡ଼ି।
ହୋଉ ଆପଣ କାଲି ରାତିରେ କଣ ଖାଇଥିଲେ?
ଶୁଭୁନି।
କାଲି ରାତିରେ କଣ ଖାଇଥିଲେ?
କାଲି ରାତିରେ ହେଇଥିଲା ଭାତ ଆଉ ଚିକେନ ହେଇଥିଲା।
ଓହୋ।
ହୁଁ। ଆପଣଙ୍କ ଆଡ଼େ ଚିଙ୍ଗୁଡ଼ି ରେଟା କେତେ କି?
କୋଡିଏ ମିଡିୟମ ଦଶଟାରୁ ବଡ ତିନିଶ ତିନିଶ ଚାରିଶ ଏମିତି ଆଉ। ତିନିଶ ଚାରିଶ କେଜି ଆଉ।
ଆମ ଆଡେ ଚାରଶ ଚାରଶ ପଚାଶେ।
ହୁଁ।
ଆଉ ସବୁଠୁ ମାଛ ଶସ୍ତା କହିବାକୁ ଗଲେ ସେ ବାଲେଶ୍ଵର ପଟେ।
ହଁ। ନା ମାଛ ଏପଟେ ଆମ ଶସ୍ତା।
ଉଁ ହୁଁ କେତେ ରେଟ୍ କି?
ହଁ ରେଟ୍ ସେଇ ସାଇଜ ଅନୁସାରେ ମାଛ ପଇସା।
ସାଇଜି ନା ମାନେ କିଲୋ।
ନା ନା ସାଇଜି ଅନୁସାରେ କିଲୋ ପଇସା। ଯିଏ ଯୋଉ ସାଇଜ୍ ସେମିତିଆ ରେଟ୍। ଛୋଟ ହେଲେ କମ୍ ଟଙ୍କା ବଡ ହେଲେ ଅଧିକ ଟଙ୍କା।
ଓହୋ।
ହୁଁ।
ଆଉ ହେଟା କଣ ତମର ନଦୀ କୂଳିଆ ନା ସେମିତି ନଦୀ କୂଳିଆ ନୁହେଁ? ନା ନା ନା ମୁଁ କହିଲି ତମ ଘରଟା ନଦୀ କୂଳରେ ଯାଉଚି ନା ଆଉ କୋଉ ଲାଇନ୍?
ଆମ ଘର ପଛରେ ଏବେ ନଈ ଅଛି।
ଆଚ୍ଛା। ତା ମାନେ ନଦୀ ମାନେ ନଦୀ ଟା ଫୁଲ୍ ରୁହେ ନା
ଏବେ ତ ବର୍ଷା ଦିନେ ଏବେ ଫୁଲ ହେଇଯିବ। ଖରାଦିନେ ଶୁଖିଯାଇ
ଖରାଦିନେ ଶୁଖିଯାଏ?
ହୁଁ।
ତାମାନେ ବେଶି ଗହିରିଆ ନଦୀ ନୁହଁ।
ନା ନା ନା ଏତ ଇଏ ନୁହଁ।
ତାମାନେ ନଦୀ ପାଖରେ ତ ଚାଷ ହଉଥିବ?
ହୁଁ। ନା ନଦୀ ପାଖରେ ବିଲ ଅଛି। ଚାଷ ଆଗରୁ ହୁଏ ଏବେ ହଉନି।
ଓ ହୋ। କଣ ଆଗରୁ ଧାନ ଫାନ୍ ଧାନ ଲଗାନ୍ତି?
ହଁ ଲୁଣା ପାଣି ପଶିଯାଉଚି ନଈରେ ହେଇଥିଲାଗି।
ଓହୋ। ସେଇ ଯୋଉ ଗଛ ରହୁନି ଆଉ।
ହୁଁ।